ହଁ ଶୁଭ ସକାଳ।
ହଁ
ଆଉ କେମିତି ଅଛ?
ତମେ
ଆପଣଙ୍କ ବ୍ୟାଗରାଉଣ୍ଡ ସାଉଣ୍ଡ ଆସୁଛି।
କହିଲି ତମେ କଣ କରୁଛ?
ମୁଁ ଏଇ ବସିଛି କାମ ସାରିକି ଆସିଲି ଆଉ। ତମେ?
କାମ କଣ କାମ କଣ ଚାଲିଥିଲା?
କଣ ଗାଧେଇକି ଖାଇକି ଆସିଲି ଆଉ।
ଓ ଗାଧେଇ ସାରିଲଣି?
ହୁଁ ସକାଳୁ ସକାଳ ସାତଟା ଆଠଟା ରୁ ଗାଧେଇଲିଣି।
ଆଚ୍ଛା ବର୍ଷା ହଉଛି ନା?
ହୁଁ ତମ ସିଆଡେ?
ବର୍ଷା ତ ଜୋର ହଉଛି।
ହୁଁ ନାଇଁ ଇଆଡେ ଉଠେଇଛି ପୁଣି ଖରା ହଉଛି ଏମିତି ଆଉ।
ଆମର ହଉଥିଲା ଜୋର ପୁଣିତ ଏବେ କମିଛି ଟିକେ।
ହୁଁ ଆମ ଆଡେ ବି ସେୟା ହୁଁ। ଆଉ ସକାଳୁ ଟିକେ କଣ କଣ କରି ସାରିଲାଣି କାମ?
ନାଇଁ କଣ କରିବି ମୁଁ ଉଠିଥିଲି ସାତଟାରେ। ବୁଝିଲ ନା ଉଠିକି ପୁଣି ଶୋଇ ପଡିଥିଲି ଉଠିଲି ଏଇ ଆଠଟା ସାଢେ ନଅଟାରେ ଉଠିଲି।
ହୁଁ।
ହ ଓହୋ ତୁ ଖାଇଛ
ମୁଁ ଖାଇଥିଲି ରୁଟି ଆଉ ଡାଲମା। କିଏ ଚା ତମେ ବନେଇଥିଲ ନା ଘର ଲୋକ କିଏ?
ହଁ ମୁଁ ବନେଇ ନଥିଲି ମୋ ଡାଡି ବନେଇଥିଲେ।
ଓହୋ ଭଲ ଆଉ ମତେ କିଛି ପ୍ରଶ୍ନ ପଚାରିବି ତମକୁ ମାନେ ଯାହା ଜାଣିଛ କହିବ ଆଚ୍ଛା ରଥଯାତ୍ରା ଉପରେ କଣ ଜାଣିଛ ତମେ କୁହ ଫାଷ୍ଟ ଦେନ ମୁଁ କହିବି।
ରଥଯାତ୍ରା ହଉଛି ଗୋଟେ ଆମ ଓଡିଆ ମାନଙ୍କର ଗୋଟେ ବଡ ପର୍ବ। ଏଥିରେ ଜଗନ୍ନାଥ, ସୁଭଦ୍ରା ଆ ଆଉ ଆଉ ବଳଭଦ୍ର। ଏଇ ମାନଙ୍କର ମାନେ ରଥଯାତ୍ରା ହୁଏ। ଯେମିତି କିି ଏ ମାନେ ସିଏ ଆସନ୍ତି ମାନେ ପୁରୀ ଠାରୁ ତାଙ୍କ ମାଉସୀ ଘରକୁ ବୁଲିବା ପାଇଁ।
ହୁଁ।
ସିଏ ସେଇଠି ରୁହନ୍ତି ସାତ ଦିନ। ଦେନ୍ ତାପରେ ସିଏ ଯାଆନ୍ତି
ହୁଁ।
ମନ୍ଦିରକୁ ଏଇଟାକୁ ଯି ଯାଆନ୍ତି ସେଇଟାକୁ ବି ବାହୁଡ଼ା ଯାତ୍ରା ବି କୁହାଯାଏ।
କୁହନ୍ତି ଭଗବାନ୍ ବାହୁଡିବାକୁ ଯାଇଛନ୍ତି।
ହଁ ହଁ କାଲି ତାଙ୍କର ଗଲା ନାନା ପୁର୍ଣୀମା ସିଏ ସେଇଥିରେ ଗାଧାନ୍ତି।
ଚନ୍ଦନ ଚନ୍ଦନ କ୍ଷୀର ରେ ଦାନ୍ କଣ ମାନେ ସ୍ନାନ କରେଇବେ ଯୋଉଟା କି ଆମେ ସ୍ନାନ ପୂର୍ଣ୍ଣିମା ବୋଲି କହିଥାଉ। ଆଉ ମୁଁ କିଛି କୋହୁଛି ରଥଯାତ୍ରା ଉପ ଓକେ। ତ ରଥଯାତ୍ରା ଓଡି ତାର ସବୁଠାରୁ ପ୍ରସିଦ୍ଧ ପର୍ବ ମାନେ ସବୁଠାରୁ ବଡ ଗଣ ପର୍ବ। ମାନେ ଓଡିଶାର ଯେତିକି ବି ପର୍ବ ଅଛି ତା ମଧ୍ୟରୁ ମୁଖ୍ୟ ପର୍ବ କହିବାକୁ ବୋଲେ ରଥଯାତ୍ରା ଏହି ରଥଯାତ୍ରାରେ ସବୁ ଭକ୍ତ ସବୁ ଭକ୍ତ ମାନେ ଯାଆନ୍ତି ପୁରୀ କୁ ଯାଆନ୍ତି ଯୋଉଠି ଜଗନ୍ନା ଥ ନିଜର ସାନ
ହୋଉ।
ପର ମାନେ ପରିବେଷଣ କରୁଛନ୍ତି ମାନେ ନିଜର ସ୍ଥାନ ଯୋଉଟା ପବିତ୍ର ସ୍ଥାନ। ଶଙ୍କ କ୍ଷେତ୍ର ପୁରୀ ତ ସେଠିକି ସବୁ ଭକ୍ତ ମାନେ ଯାଆନ୍ତି ତାଙ୍କର ବାହୁଡା ଯା ତ୍ରା ହୋଉ ସ୍ନାନ ପୂର୍ଣ୍ଣିମା ହୋଉ ସବୁ ଦର୍ଶନ କରିକି ଆସନ୍ତି ତ ଯେହେତୁ ଓଡିଶାର ରଥଯାତ୍ରା ଏକ ସବୁଠାରୁ ବଡ ପ୍ରସିଦ୍ଧ ପର୍ବ ଏହା ପ୍ରତିବର୍ଷ ପୋଇରେ ପାଳନ କରାଯାଏ କାହିଁକିନା ସେଠି ପୁରୀ ପୁରୀରେ ଜଗନ୍ନାଥ ହିଁ ରୁହନ୍ତି ମାନେ ଜଗତର ବଡ ଠାକୁର। ତ ଏହି ଦିନ ଭଗବାନ ଜଗନ୍ନା ଏବଂ ବଳଭଦ୍ରଓ ସୁଭଦ୍ରା ତିନୋଟି ବିଶାଳ ରଥରେ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି।
ହଁ ଆଚ୍ଛା।
ମାନେ ଜଗନ୍ନାଥ ଯିଏ କିି ଆମେ କାଳିଆ ଠାକୁର ବୋଲି କହୁ ବଳଭ ଦ୍ର ତାଙ୍କର ଛୋଟ ଭୋଉଣୀ ସରି ତାଙ୍କ ବଡ ଭାଇ। ଆ ଜଗନ୍ନାଥଙ୍କର ସୁଭଦ୍ରା ଯିଏକି ତାଙ୍କର ସାନ ଭୋଉଣୀ। ତ ଏଇ ଦିନୋଟି ମାନେ ଏମାନଙ୍କ ପାଇଁ ତିନୋଟି ବିଶାଳ ର ପ୍ଥ ଆ ପ୍ରତିିବର୍ଷ ନୂଆ କରିକି ଗଢା ଯାଏ। ତାଙ୍କ ପାଇଁ ଚନ୍ଦନ୍ କାଠ ଆସେ ସେ କାଠରେ ପ୍ରତିବର୍ଷ ଉଁ ହୁଁ ଠାକୁରଙ୍କ ପାଇଁ ରଥ ହୁଏ ବଡ ରଥ। ଯୋଉ ରଥ ରଥଯାତ୍ରା ଦିନ ଟଣାାଯାଏ ମୁଁ ଲକ୍ଷେ ଲକ୍ଷ ଭ ଅ ଏଇ ରଥଯାତ୍ରାରେ ଯୋଗ ଦେଇଥାନ୍ତି।
ଅ।
ଏବେ କୁହ ମତେ ଦୁର୍ଗା ପୂଜା ବିଷୟରେ କଣ ଜାଣିଛୁ?
ହାଲୋ।
ହଁ।
ହାଲୋ।
ଆ।
ମ ଭଏସ୍ ଶୁବୁନି।
ଏବେ ଶୁଭିଲା?
ହଁ ଏବେ ସୁଭିଲା।
ମୁଁ କହିଲି ଦୁର୍ଗା ପୂଜା ହେଇଛି ଗୋଟେ ବଡ ପର୍ବ ଯୋଉଥିରେ କି ମା ଦୁର୍ଗାଙ୍କୁ ପୂଜା କରାାଯାଏ ସେଇଟା ବି ମାନେ ତାଙ୍କର ଜନ୍ମଦିନ ଭାବରେ ବି ପାଳନ କରାଯାଏ।
ହୁଁ।
ସେଇଟାକୁ ଦୁର୍ଗା ପୂଜାରେ। ଆମର ବହୁତ ମାନେ ସବୁ ଜାନୁ ପୂଜା ପର୍ବ ହୁଏ ଆଉ ହଉଛି ମାନେ ବୁଲିବାକୁ ବି ଯାଆନ୍ତି ଦୁର୍ଗା ପୂଜା। ମେଳା ବି। ପଡାଏ ମେଳାରେ ଜିନସ ପଡିଥାଏ ଅ ବୁଲିବାକୁ ବି ଯାଆନ୍ତି। ଆ
ତ ଦୁର୍ଗା ପୂଜା ଓଣି ହାଲୋ।
ହଁ।
ଦୁର୍ଗା ପୂଜା ବିଷୟରେ ମୁଁ କିଛି କହୁଛି ଓକେ। ତ ଦୁର୍ଗା ପୂଜା ଓଡିଶାର ଏକ ପ୍ରମୁଖ ଧାର୍ମିକ ପର୍ବ। ଏବଂ ଏହା ଆସୁ ନା ମସ। ରେ ପାଳନ କରାଯାଏ ଦୁର୍ଗାଙ୍କୁ ମଧ୍ୟ ମା ଦୁର୍ଗ। ତାଙ୍କୁ ଆମେ ଦଶ ପୂଜା ବୋଲି କହିପାରୁ କାହିଁକି ନା ଯେତେବେଳେ ମଇଷ। ମହିଁସାଶୁର ମାନେ ଦୁ ଦୁର୍ଗା ସେତେବେଳେ ଆସନ୍ତି। ମହିଷସଙ୍କର ମହିସାର ବଧ ପାଇଁ ସେମାନେ ସିଏ ଆସନ୍ତି ଏବଂ ଯେତେବେଳେ। ରାଗିଯାଆନ୍ତି ସେହି ସମୟରେ ବୟଶାସୁର ବର୍ଦ୍ଧ କରିବା ସମୟରେ ତାଙ୍କର ଦଶଟି ହାତ ପ୍ରକଟ। ତ ସେଥିପାଇଁ ଆମେ ତାଙ୍କୁ କଣ ଦୁର୍ଗା ମା ଦୁର୍ଗାଙ୍କୁ ଆମେ ଦଶ ପୂଜା। ମା ହିଁ କହିପାରୁିବ ହଁ ତ ଏହି ଦୁର୍ଗା ପୂଜା ଆମେ। ସେଥିପାଇଁ ଦୀର୍ଘ ନଅ ଦିନ ଧରି ଆମେ ପାଳନ କରୁ। ଆମ ଶେଷ ଦିନ ପୂର୍ଣା ଆହୁତି ଦିନ ମା। ଦୁର୍ଗା ତାଙ୍କ ମହିଷାଶୁରକୁ ବର୍ଦ୍ଧ କରିଥିଲେ। ଏହା ଏହା ଅଶ୍ୱନ ମାସରେ ପାଳନ କରାଯାଏ। ଏହି ସମୟରେ ମା ଦୁର୍ଗାଙ୍କୁ ବି ପୂଜା କରାଯାଏ ବିଭିନ୍ନ ସ୍ଥାନରେ ସୁନ୍ଦର। ତୋରଣ ସୁନ୍ଦର ମାଙ୍କର ସୁନ୍ଦର ସୁନ୍ଦର ମେଢ ମୂର୍ତ୍ତି ନିର୍ମାଣ। କରାଯାଏ ଏବଂ ବହୁତ ଦୋକାନ ବଜାର ଅ ସହର। ପୁରୀ ଉ। ହଁ ଗୀତ ନାଚ ଠାକୁରଙ୍କର ଘଣ୍ଟ। ଆଳତିରେ। ସନ୍ଧ୍ୟା ପରିପୂର୍ଣ ହେଇଯାଏ ତ ଦୁର୍ଗା ପୂଜା। କହିବାକୁ ଗଲେ ମାନେ ସମସ୍ତଙ୍କ ପାଇଁ ଗୋଟେ ଆନନ୍ଦ ଖୁସିର ଦିନ। ସବୁ ଗାଁ ସବୁ ଗାଁ। ନିଜ ନିଜରେ ମିଳନ ହୁଏ। ବହୁତ ସମ୍ପର୍କ ସ୍ନେହ ଭାବ ବଢିଯାଏ।
ହଁ ହୋ ହୋ।
ଲୋକ ମାନ ନିଜ ନିଜ ଅ କାମରୁ ଫ୍ରିହେଇ ସୁବିଧା ପାଇ। ଟିକେ ଫାଙ୍କା ହେଇ ନିଜକୁ ଟାଇମ ସ୍ପେଣ୍ଡ କରନ୍ତି ଏଇ ପୂଜାରେ। ତ ଦୁର୍ଗା ପୂଜା ହଉଛି ଗୋଟେ ଅନ୍ୟତମ ଗୋଟେ ବଡ ପର୍ବ। ତ ଏବେ କୁହ ମୋତେ। ଏତେ କୁମାର ପୂର୍ଣ୍ଣିମା ବିଷୟରେ କଣ ଜାଣିଛ।
କୁମାର ପୂର୍ଣ୍ଣିମା ହଉଛି।
ଗୋଟେ ଦିଟା ଘଣ୍ଟା ବାଜିଲା ଏଗାର ତା ବାରଟା
ଏବେବି। ଏଇଥିପାଇଁ ବିରକ୍ତ ଲାଗେ ତୁ ।
ହାଲୋ।
ହଁ କୁହ।
ତମ ବ୍ୟାଗଗ୍ରାଉଣ୍ଡ ସାଉଣ୍ଡ ଆସୁଛି। କହିଲ କୁମାର ପୂର୍ଣ୍ଣିମା ବିଷୟରେ କଣ ଜାଣିଛ ହଁ?
ହଁ ହଁ କହିଲି ତମେ କୁହ।
କୁମାର ପୂର୍ଣ୍ଣିମା ଆମେ ଅ ବିଶେଷ କରି ଆମେ। ହଁ। ଆଶ୍ୱିନ ମାସ ଅ ରେ ଆମେ କୁମାର ପୂର୍ଣ୍ଣିମା ଆଶ୍ୱିନ। ପୂର୍ଣ୍ଣିମାରେ ଯୋଉ ଆଶ୍ୱିନମାସ କହି ଉଁ ଆଶ୍ୱିନ ମାସ କହିପାରିବା କହିପାରିବା କାହିଁ ନା ଓଡିଆ ମାସରେ ଆଶ୍ୱିନ ମଧ୍ୟ ଏକ ଓଡିଆ ମାସ। ଏବଂ ଆଶ୍ୱିନ ପୂର୍ଣ୍ଣିମାରେ ପାଳନ କରାଯାଏ। ଏହି ଦିନ ଅବିବାହିତ ମାନେ କୁଆଁରି ଝିଅ ମାନେ ମ ସେ ଦିନ ତାଙ୍କ ସୁନ୍ଦର ଜୀବନ ସାଥି ପାଇଁ ପ୍ରାର୍ଥନା କରନ୍ତି। କାହିଁକି ନା ଅଁ ଜୀବନରେ ଗୋଟେ ଭଲ ଜୀବନ ସାଥୀ ପାଇବା ପାଇଁ କୁହନ୍ତି କି। ପୂଜ ଏଇଁ ଓଷା ଏଇ ବ୍ର ରଖାଯାଏ ପୂର୍ଣ୍ଣିମା କୁମାର ପୂର୍ଣ୍ଣିମା ଓଷା କରନ୍ତି ଏବଂ ଏହା କିପରି ପାଳନ କରା ଯେ ନା ଏହା ଆ। ଧଳା ଫୁଲ କିମ୍ବା କୁହନ୍ତି କି କଇଁ ଫୁଲ ଆଣି ପ୍ର ପ୍ରତିଦିନ ପ୍ରତିଦିନ ନା ପାଞ୍ଚଟା ପାଞ୍ଚ ଦିନ ପାଞ୍ଚ ଦି ଦିନ ଯାଏଁ ସବୁଦିନ ସନ୍ଧ୍ୟା ବେଳେ। ହଁ ତାଳ ତାଳ ଗଜା ଆମେ ଏଥିରେ ଭୋଗ କରିଥାଉ ଏବଂ କଇଁ ଫୁଲ ପୋଖରୀରୁ ଆଣି ଆମେ ଠାକୁରଙ୍କ ପାଖରେ ସଜେଇକି ପୂଜା କରୁ। ତାପରେ ପାଞ୍ଚ ଦିନ ଗଲା ପରେ ଶେଷ ଦିନ ଆମ ଆମେ ନୂଆ ଡ୍ରେସ୍ କରିଥାଉ ଅ ଅ ଶିମ ଗ୍ରାମ ଦେବତିଙ୍କ ପାଖକୁ ଯାଇଁ ପୂଜା କରୁ। ଉଁ ଏବଂ ଉ-ଉ-ଉପବାସ ରଖିଥାଉ। ତାପରେ ସନ୍ଧ୍ୟା ଟାଇମ ରେ। ଭୋଗ ରାଗ ଧୂପ ଚନ୍ଦନ ଝୁଣା ଏସବୁ ଦେଇ ମାଙ୍କୁ ମା ବୃନ୍ଦାବତିଙ୍କୁ ଆମେ ପୂଜା କରୁ। ତାପରେ। ଅ ଚାନ୍ଦକୁ ଆମେ ଅମ ମାନେ ମାନେ ଭୋଗକୁ ଆମେ ଚାନ୍ଦ ଆକାର ଗୋଟେ ଦେଇ ଆମେ ଚାନ୍ଦକୁ ବନ୍ଦା ବନ୍ଦଉ ଚାନ୍ଦ ପୂଜା କରୁ ତ ଏଇପରି ଭାବରେ ତା ପରେ ସେଇ ଯୋଉ ଚାନ୍ଦ ପୂଜା କରିଥିବା ଭୋଗକୁ ନେଇ ଆମେ ପୋଖରୀରେ ପକେଇ ଆମ ହା ତ ରେ ଯାହା ବି ପଡିଥାଏ ତାକୁ ଆଣି ଆମେ ଚାଳରେ। ପକଉ ତାପରେ ସେଇଦିନ ଆମେ କୁମାର ପୂର୍ଣ୍ଣିମା ର ଗୀତ ମଧ୍ୟ ଗାଉ ମା ବୃନ୍ଦାବତୀଙ୍କ ଆଗରେ। ଏହିପରି ଭାବରେ ଆମେ କୁମାର ପୂର୍ଣ୍ଣିମା କରୁ।
ହୁଁ ହୁଁ ଆଚ୍ଛା ଆ ହଉ ଠିକ୍ ଅଛି ଆଉ। ହଉ ଠିକ ଅଛି ରଖୁଛି।
ହାଲୋ ନା ନା ନା ନା ନା ନା। ଆଉ କଣ କୁହ? ସେ ଅଟୋମେଟିକ୍ କଟିବ।
ତମର ତମର ଆଜି ପ୍ଲାନ୍ କଣ ଖାଇବାର?
ଆଜି କି ବାରେ?
ଆଜି ହଉଛି ମଙ୍ଗଳବାର। ମଙ୍ଗଳବାର।
ଆଜି ଭେଜ ଖାଇବା।
ହଁ ତମେ ବନ୍ଦିବ।
ନାଇଁ ଘର ଲୋକ ଅଛନ୍ତି ସେ ବନେଇଦବେ ଆଉ ମୁଁ କାହିଁ ବନେଇବି ଖାଇବା।